ହାଲୋ।
ହଁଅଁ ଶୁଭ ସକାଳ।
ଶୁଭ ସକାଳ କଣ କରୁଚନ୍ତି?
ଏଇଟି ଘରେ ଥିଲି ଆପଣ?
ମୁଁ ବି ଘରେ ଆଉ ବର୍ଷା ହଉଚି ଆପଣଙ୍କ ଆଡେ ବର୍ଷା ହଉଚି।
ହଁ ହଁ ଆପଣଙ୍କର?
ବର୍ଷା ମାନେ ପ୍ରବଳ ବର୍ଷା ପୁରା ଅନ୍ଧାର।
ଆମର ତ କାଲି ଦିନ ଯାକ ବର୍ଷା ହଉଥିଲା ଆଜି ବି ସକାଳୁ ବର୍ଷା
ଆମର କାଲି ହଉନଥିଲା ଏତେ ଆଜି ସଖାଳୁ ମାନେ ପ୍ରବଳ ବର୍ଷା। ରାତି ଚାରଟା ରୁ ବର୍ଷା ହଉଚି।
ହଉ ହଉ ହଁ।
ଆଉ ସଖାଳୁ କଣ କରିଥିଲେ?
ସକାଳୁ ଉ ଉ ଠିକି ବସଚି ସେମତି ଆଉ କିଛି ଖାଇବା ହେଇନି।
ହଁ ହଁ ଅ ଆଉ। ମୋର ବି ସେଇ ସଖାଳୁ ଉଠିକି ଏଇ ଚା ପିଇକି ବସିଚୁ ଆଉ ବର୍ଷା ଶୀତ ହଉଚି ପ୍ରବଳ ଆଉ ବାହାରୁକୁ ତ ଭାଆରି ହବନି ଆଉ ସ୍କୁଲ ତ ଅଛି ପୁଅର ସ୍କୁଲ ଗଲାନି ସ୍କୁଲଟା ବର୍ଷା ହଉଚି।
ଆଜ୍ଞା।
ହଁ ଆଉ ଆପଣ କଣ କରିବେ ଆଜି ଦିନ ସାରା କଲେଜ ଯିବେ।
କଲେଜ ତ ଆଜି ଯିବିନି କାଲି ଯିବି ଯେହେତୁ ପରୀକ୍ଷା ହଉ ଥିଲା ସରିଗଲା। ଆଉ ଆଜି ଯିବାକୁ ଇଛା ହଉନି ଆଉ କେତେ ଦିନ ଗଲେ ଯିବି ଆଉ ଦି ତିନି ଦିନ
ହଁ ପରୀକ୍ଷା ତ ସରିଗଲା ଆଉ ଫେରେ ଯିବେ ଆଉ ବର୍ଷା ବି ହଉଛି।
ବର୍ଷା ବି ହଁ।
ପ୍ରବଳ ବର୍ଷା ହଉଛି ଆଉ ଆଉ
ଦିଦି ଆସିଚି ତ କାମ ଥିଲି ଯାଉଛୁ ଆଉ
ହଁ ହଁ।
ଆପଣ କଣ ଜଳଖିଆ କଲେଣି?
ଜଳଖିଆ କିଛି ହେଇନି ରୋଷେଇ ହବ ଉ ରୋଷେଇଟା।
ହଁ କୁହନ୍ତୁ।
ହଁ ମ୍ୟାଗିଟା ହବ ଆଉ ବୋଉ ଆଉ ପୁଅ ମୁଁ ତିନ ତିନି ଜଣ ଖାଇଦବୁ ଆଉ
ଆଛା।
ଆଉ ବର୍ଷା ହେବା ପାଗରେ ଆଉ କଣ ରୁ
ଉ ହୁଁ ବସ୍। ଆ ଦି
ହଁ। ହଁ ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି? ହଁ ଗାଧୁଆ ବେଳେ ଭୋଜନ ହବ ଏଇ ଭାତ
ହଁ କୁହନ୍ତୁ କଣ କହି
ନା ଗାଧୁଆ ବେଳେ ଏଇ ଭାତ ଡାଲି ଏଇ କଣ ଭଜା ଫଜା ହବ ଆଉ। ଆମ୍ବ ଅଛି ସେୟାକୁ ଖାଇବୁ ଆଉ କାଲି ଆମିଷ ବାର ଥିଲା ହେଇଥିଲା। ଆଜି ସାଧା ଆଉ।
ଆଚ୍ଛା।
ଆଉ ଆଉ ଆପଣଙ୍କର କଣ ହବ?
ଆମର
କାଲି ତ ମାମା ଘରେ କେହି ନଥିଲେ ମୁଁ ମୋର ଗୋଟେ ସାଙ୍ଗ ଘରେ ଥିଲି ସି ଖାଇ ଦେଇଥିଲି ଆଜି ତ ବୋଉ ଆସିଲାଣି ତ କଣ କରିବ ଆଉ।
ହଁ ହଁ ଆପଣଙ୍କ ହଁ ଅହ ମାନେ ସକାଳେ ଏବେ ଶାଗ ହବ ନା କଣ?
ହଁ ମାନେ ଦିପହରେ ଖାଇବାକୁ ଏବେ ଯେ ଆମେ ଚୁଡା ଖାଇ ଦଉଛୁ।
ହଁ ହଁ ହଁ ହଁ। ହଁ ସକାଳ ଖାଇବା ତା ଇଏ ନୁହଁ।
ନାଇଁ ନାଇଁ କିନ୍ତୁ ଆମର ସ କାଳ ଖାଇବାଟା ଟିକେ ଅଧିକ ଖାଇଦଉଛି ଆମର ଦିଟାରେ ଯାଇକି ରୋଷେଇ ହେଉଛି ତ ସେଥିପାଇଁ।
ହଁ ହଁ ସକାଳେ ବି ଏମିତି ନ ଖାଇକି ଖାଲି ପେଟ ରହିଲେ ବି ଗ୍ୟାସ୍ ହେଇଯାଉଛି ତା ଠାରୁ ଆହୁରି ଖରାପ ହୁଁ। ଯିଏ ନଖାଉଛନ୍ତି
ହଁ।
ହଁ ହଁ।
ଘରେ ବି ଆମର ସମସ୍ତଙ୍କର ଗ୍ୟାସ ପେଟ
ହଁ ଗ୍ୟାସ ପ୍ରୋବ୍ଲେମ ସମସ୍ତଙ୍କୁ ଆମ ଘରେ ବି ସେଇ ଗ୍ୟାସ୍ ସକାଳେ ଗ୍ୟାସ ମେଡିସିନ ଗୋଟେ ଗୋଟେ ବଟିକା ଖାଇବେ ତ ଖାଇକି ବି ସେ ଗ୍ୟାସ ଶୁଣୁନି ଗ୍ୟାସ ଟା ହେଇଯାଉଛି।
ଏବେ ଖାଇ ସାରିଲେଣି ନା କରି
ନା ନା ହେଇନି। ବାକିଟ ହେଇନି ଗରମ ଗରମ ହବ ସିଏ ହବ ନଅଟା ସାନଟା ବେଳେ ଏବେ ଚା ବିସ୍କୁଟ ଖାଇଲେ ତ ସିଏ ଆଉ ଘଣ୍ଟା ଦି ଘଣ୍ଟା କଣ ଭୋକ ଟା ଲାଗିବ। ଆଉ ଦଶଟା ବେଳେ
ଆଚ୍ଛା।
ଆଉ କଣ କରୁଛନ୍ତି?
କିଛି ନାହିଁ ଆସିଲୁ ତ ସକାଳୁ ତାଙ୍କ ସାଙ୍ଗ ଘରେଥିଲି ଘରେ ଆସିଲୁ ତ ସମସ୍ତେ ଆସିଲୁ ଆଉ।
ହଁ ହଁ ଦିନ ସାରା କଣ କରିବି ଆଉଜି ବର୍ଷା ପାଗ ଦିନ ସାରା ତ ବାହାରକୁ ବାହାରିବାର ନାହିଁ।
ହଁ ଏଇ ଘରେ କଣ କାମ ଟିକେ କରିବୁ ରୋଷେଇଥା ଆଉ
ହଁ ହଁ। ଆଉ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ? ପିଠା ଭିତରେ କଣ ଭଲ ଲାଗେ?
ପିଠା ଭିତରେ ମୋତେ ଚକୁଳି ଭଲ ଲାଗେ ଆଉ।
ହଁ ହଁ ହଁ ଚକୁଳି ଆଉ।
କାକରା ଯେ ସୁଜି କାକରା
ଆଉ ଚକୁଳି ଖାଲି ଚକୁଳି ଖାଇଦେବେ ନା ତା ଦେହରେ ତରକାରୀ ଫକକାରୀ ବି ଦରକାର
ନାଇଁ ମୁଁ ଏମିତି ଖାଇପାରିବିନି ମାନେ ମତେ ତରକାରୀ ହିଁ ନିହାତି ଦରକାର ଯାହାବି ଖାଇଲେ
ଯାହା ଖଲେ ତରକାରୀ ଦରକାର ଖାଲି ଚକୁଳି ତ ଖାଇହବନି ହଁ ଗୋଟେ ହଁ ହଁ। ହଁ ହଁ ଗୁଡ କଣ ଚିନି ଲଗେଇ ଖାଇ ଦଉଛନ୍ତି।
ହଁ
ଆମ ଏଠି ଚକୁଳ ରେ ଖାଉଛନ୍ତି ବେଶୀ ତରକାରୀ ତ ହବ ହବ। ନହେଲେ ଯୋଉ ଲଙ୍କା ଯୋଉ ଶୁଖିଲା ଲଙ୍କା। ଶୁଖିଲା ଲଙ୍କା ରସୁଣ ତାକୁ ଗୋଟେ ଛୋଟ ଶିଳୁ ପତା ଅଛି ସେଇଥିରେ ତାକୁ ଯେମିତି ମସଲା ପେଶ ଯାଏ।
ହୁଁ
ସେଇ ଭଳିଆ ତାକୁ ପିଶିକି ତା ଦେହରେ ଅ ସୋରିଷ ତେଲ ଟିକେ ପକେଇକି ସେଆକୁ ଲଗେଇି ଖାଆନ୍ତି ମାନେ ଖେଳିଆ ଲୋକ କିନ୍ତୁ ଭଲ ଲାଗୁଛି ଖାଇଲା ବେଳୁ ରାଗ ରାଗ ଲାଗୁଛି ଟିକେ ନା
ହଁ
ଖାଇଲା ବେଳକୁ ଭଲ ଲାଗୁଛି।
ଆଉ ଆପଣଙ୍କ ଘରେ ସମସ୍ତେ କଣ କରଛନ୍ତି?
ଘରେ ସବୁ କଣ? ବୋଉ ଗଡୁଛନ୍ତି ଚା ବିସ୍କୁଟ ଖାଇ ଗଡୁଛନ୍ତି ବର୍ଷା ଟା ହଉଛି ବାହାରକୁ ଯାଇହବନି। ହଁ
ଆମ ଆଡେ ଏବେ ଟିକେ କମିଛି ବର୍ଷା ମାନେ
ପୁଅ ମୋର ଏପଟ ସେପଟ ହଉଛି ଆଉ ତାକୁ ବର ଲାଗୁଛି ସ୍କୁଲ ଟା ଯାଇନି। ଖାଲି ଫୋନ ନେଇକି କେମିତି ଦେଖିବ ଏପଟ ସେପଟ ହଉଛି ଆ ଆଉ ମୁଁ ଏଇ ବାଇଛି।
ବୋଧେ ଫୋନ।
ଖାଲି ଟିକେ ଫାଙ୍କା ହେଇଗଲେ ଫୋନ୍ ଟାକୁ ନେଇକି ବସିଯିବ। ପୁରା କଣ ଦେଖିକି ବସିଯିବ କବାଟା କଣ ଫଣ ଦେଖିକି ବସିଯିବ।
ହଁ ସେମାନେ ସାଉଣ୍ଡ ବି କମ କରିକି ଦେଖନ୍ତି ଜାଣି ପାରୁ
ମୁଁ ଶୋଇଥିଲି ମୁଁ ରାତିରେ ଶୋଇଥିଲି ଉଠିଲା ବେଳକୁ ମୋ ଫୋନ ର ଚାଲିଛି। ଗେମ୍ ଚାଲିଛି ୟୁଟ୍ୟୁବ ଅନ୍ ହେଇକି ଅଛି ମାନେ ସାଇଲେଣ୍ଟ ଅଛି ଫୋନ୍ କେତେବେଳେ ସେ ଲଗେଇକି ଭୋରୁ ଦେଖିଛି।
ହୁଁ ହୁଁ ହୁଁ କି ଫୋନ ଆସିଲେ ବି କାଟିଦଉଚି ସିଏ
ହଁ ଫୋନ ଆସିଲେ କାଟିଦଉଥିବ ନୁହ ଫୋନ ତ ଆସିନି ସକାଳୁ ସକାଳୁ କିଏ ଫୋନ କରିବ ତାର ନିଦ ଟା ଭାଙ୍ଗି ଯାଇଛି ଆ ତାର ଦେ ନା ନା କାଟୁନି ଆଉ ଯେତେବେଳେ ଯିଏ ଫୋନ କରନ୍ତି ଫୋନ ଟା ଆଣିକି ଦିଏ।
ଆଛା।
ମୋ ଫୋନ ଏ ହଁ ମୋ ଫୋନଟା। ଏତେ ସିଏ ନଉନଥିଲା ବୋଉଙ୍କ ଫୋନ ଟା ଦେଖୁଥିଲା ସିଏ। ସିଏ କଣ କରିଛି ଆଉ ମୁଁ ତାକୁ ଉଁ। ବୋ-ବୋଉଙ୍କ ଫୋନ ଦେଲା ବେଳକୁ ଗେମ୍ ଲୋଡ କରିକି ଦେଖୁଛି।
ଓହୋ।
ଓ ସବୁ ଗେମ୍ ଯୋଉ ମୁଁ ଡିଲିଟ ଟା କରିଦେଲି ସିଏ ଆଉ ସେ ଫୋନ୍ ଟା ନଉନି।
ଉ ହୁଁ।
ମୋ ଫୋନ ଟା ନେଇକି ଦେଖୁଛି ଆଉ।
ଆପଣଙ୍କ ପିଠା ଶିଖିଛନ୍ତି?
ହଁ ମୁଁ ଯୋଉ ଯୋଉଟା ଆପଣଙ୍କୁ ପସନ୍ଦ ଖାଇବାକୁ ସେଇଟା ଶିଖିଛି ଚକୁଳି। ଆଉ ସୁଜି କାକରା ଆଉ ବୁଢା ବୁଢା। ମଣ୍ଡାପିଠା ଟା ମୁଁ କରିପାରୁନି ମତେ ଖାଇବାକୁ ଭଲ ମଣ୍ଡାପିଠା ଟା। କାକରା ଠାରୁ ମୋତେ ମଣ୍ଡାପିଠା ଟା ଭଲ ଲାଗେ ଆଉ ମୁଁ କରିବ ସେ ଜନ୍ତିବା ଟା ମୁଁ ଜାଣିପାରେ ନା ଆମ ବୋଉ ଅଛନ୍ତି ଜନ୍ତି ଦିଅନ୍ତି। ଅ ମାନେ ମୁଁ ତାକୁ ଗୋଲ ଗୋଲ ଯୋଉ ଗଢି ଦିଏ। ଆଉ ମୁଁ ଜନ୍ତି ପାରେ ନା ମଣ୍ଡାପିଠା ଟା ମୁଁ ସୁଜି କାକରା ଟା ମୁଁ ଜନ୍ତି ଦିଏ କିନ୍ତୁ ସିଏ ଜନ୍ତି ପାରନ୍ତିନି। ସୁଜି କାକରା ଟା ମୁଁ କରିଦିଏ ମଣ୍ଡା ପିଠା ଟା ସେ ଜନ୍ତି ଦିଅନ୍ତି। ମିଶିକି କରିଦଉ ମଣ୍ଡା ପିଠା ଟା ଆଉ।
ଆଚ୍ଛା।
ମଣ୍ଡାପିଠାରେ ଗୋଟେ ପୂର୍ ଦିଅନ୍ତି ଯୋଉ ବିରିର
ହଁ ବିରି ଆଉ ଛେନା ବି।
ହଁ ଛେନ ର ଦିଅନ୍ତି ବିରିର ଯୋଉ ତା ଦେହରେ ପିଆଜ ଧଣିଆ ପତ୍ର ଏରା ପକେଇକି। ପିଆଜ ପିଆଜ ଧନିଆ ପତ୍ର ହରିଆ ଯୋଉ ପଡେ ବିରିପୁରରେ।
ଗୋଟା ମୁଗ ସେଇଟା କୁହନ୍ତି।
ଏଟା ମୁଗ ରେ ଆଉ ଗୋଟେ ବିରି ବି ରହେ ବିରି ହଁ ହଁ ହଁ ସିଏ ଭଲ ଲାଗେ ମତେ ଟିକେ ସାଧା ପିଠା ଭଲ ଲାଗେ ବିରି ଫିରି ପିଠା କି ମୁଗ ପିଠା। ହଁ ଭଲ ଲାଗେ ଏତେ ନଡିଆ ବାଲା ପୁର ପିଠା ଭଲ ଲାଗେନା ଖାଇବାକୁ।
ଆଜ୍ଞା ଆପଣଙ୍କ ଘରେ କେତେବେଳେ କରନ୍ତି ପିଠା?
ପିଠା ପିଠା ଶିଖିଛନ୍ତି ଆପଣ?
ମୁଁ ହଁ ଶିଖିଛି ସେମିତି ଆଉ ଭଲସେ ଜାଣ
ହଁଁ ଏ ଶିଖିଯିବେନି ଏବେ ଛୋଟ ପିଲା ଅଛନ୍ତି।
ହୁଁ ହୁଁ ତଥାପି ଜାଣିଛି ଚକୁଳି ଇଟିଲି।
ହଁ ହଁ।
ଯଉ ସୁଜି କାକରା।
ହଁ ହଁ କରିବା ଜାଣିଛନ୍ତି ନା?
ମତେ ଯୋଉଗୁଡା ଭଲ ସେଗୁଡା କୁ ମୁଁ ଟିକେ ଜାଣିଛି।
ହଁ ଶିଖିଯିବା ବି ଗୋଟେ ଗୋଟେ ଭଲ ଏଇ ସବୁ ଗୋଟେ ଗୋଟେ। ହଁ।
ଘରେ ତ କରିଦିଅନ୍ତି ଆଉ ପିଟା ଆମର
ହଁ ହଁ ଆପଣ ଏଠି ଘରେ କରିଦଉଛନ୍ତି ଆପଣଙ୍କ ବୋଉ କରିଦଉଛନ୍ତି ଆପଣ ଯାଇକି ଆ ଶାଶୁଘରେ କରିକି ଦେବେ ଖାଇବାକୁ ପିଠାପଣା ଆଉ।
ହ
ହଁ ଏତେ ତ କରିବାକୁ ପଡିବ ନା
ସେମିତି ଆଉ କେହି ରସେଇ କରିବେନି
ହଁ ସେଠି କରିବାକୁ ଶିଖିଥିଲେ କରିବାକୁ ପଡିବ ଏଇ ଆମେ ଶିଖିଥିଲୁ ଏଇ କାକରା ଫକରା ବୋଲି କରୁଛ ଆଉ ନହେଲେ ପୋଡ ପିଠା କଣ ଇଏ କଣ କିଛି କରିପାରୁନି ର ରଜରେ କୁଆଆଡେ ବୁଲିବାକୁ ଗଲେ
ରଜରୀ ଆମର ମୋ ମାମାଙ୍କର ଯ ଦେହ ଭଲ ନଥିଲା ତ ସେ ପଡିି ଯାଇଥିଲେ ଆଉ ଯାଏ
ହଁ ହଁ
ହୁଁ
ଅ
ହଉ ମୁଁ ରଖିଦଉଛି ପରେ କଥା ହବା
ହଁ ହଁ ହଁ ଆଉ ରଖନ୍ତୁ ପରେ କଥା ହବା ଆଉ ବାଏ ହୁଁ